ହଁ ସାର୍ କୁହନ୍ତୁ।
ତୁ କେମିତି ଅଛନ୍ତି‍?
ଭଲ ଅଛି। ଆପଣ?
ମୁଁ ବି ବହୁତ ଭଲ ଅଛି ଚାଲେ ଆମେ ଟପିକ୍ ଉପରେ ଯିବା।
ଚାଢାନ୍ତୁ।
ତ ଆଜିର ଟପିକ୍ ହୋଉଚି ଦୀପାବଳି ତ ଏଥିରେ ଆ ଆପଣ କଣ ଜାଣିଛନ୍ତି କହିବେ ମୁଁ କଣ ଜଣିଚି ଆପଣଙ୍କୁ କହିବି ଠିକ୍ ଅଛି।
ଆଚ୍ଛା କୁହନ୍ତୁ?
ତ ପ୍ରଥମେ ଆପଣ କୁହନ୍ତୁ।
ଦେଖନ୍ତୁ ଦୀପାବଲି ଆମର ହିନ୍ଦୁ ଧର୍ମ ମାନେ ଆମ ହିନ୍ଦୁ ମାନଙ୍କର ସବୁଠାରୁ ବଡ଼ ପର୍ବ। ଯୋଉଟା କି ମାନେ ପବିତ୍ର ପର୍ବ ଏହାକୁ ମାନେ ଆଲୋକର ପର୍ବ ବୋଲି କୁହାଯାଏ ପ୍ରତି ବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଥିରେ ପାଳନ କରାଯାଏ ଦୀପାବଳି ତ ଦୀପାବଳି ଆମେ ପାଳନ କରୁଛେ ଭଗବାନ ଶ୍ରୀରାମ ଯେତେବେଳେ ଚଉଦ ବର୍ଷ ବନବାସ ମାନେ ଯାଇଥିଲେ ତାଙ୍କର ଯେତେବେଳେ ବନବାସ ଅ ଶେଷ କରି ରାବଣ ବଧ କରି ଅଯୋଧ୍ୟାକୁ ଫେରିଲେ ତାଙ୍କ ଆଗମନରେ ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜଳାଇ ଆନନ୍ଦ ଉତ୍ସବ ପାଳନ କରିଥିଲେ। ସେଇ ଦିନ ଠାରୁ ଦୀ ପାବଲି ପାଳନ କରାଯାଏ। ତ ଦୀପାବଳି ର ମହତ୍ତ୍ଵ ହଉଛି କଣ ଆମ ଦୀପାବଳି ଅନ୍ଧାର ଉପ ଉପରେ ଆଲୋକ, ଅସତ୍ୟ ଉପରେ ସତ୍ୟ, ଏବଂ ଅଧର୍ମ ଉପରେ ଧର୍ମର ବିଜୟ ପ୍ରତିିକ।
ହଁ, ହଁ ନିଶ୍ଚୟ।
ଏହା ଆମକୁ ସତ୍ୟ ଶାନ୍ତି ସଦଭାବ ଶିକ୍ଷା ହେଇଥାଏ। ଯେମିତିକ ଦୀପାବଳି ପୂର୍ବରୁ ଲୋକମାନୋନ ଘର ସଫା କରନ୍ତି। ରଙ୍ଗ କରନ୍ତି, ସୁନ୍ଦର ସାଜସଜା କରନ୍ତି, ଦୀପ ଫୁଲ ଓ ରଙ୍ଗୋଲି ଦ୍ଵାରା ଘରକୁ ସଜାନ୍ତି।
ହୁଁ, ହୁଁ।
ତ ତାପରେ ବାଣ ବି ଫୁଟାନ୍ତି। ଦୀପାବଳି ରେ, ତ ବଡ ବଡିଆଙ୍କୁ ବି ଡାକନ୍ତି। ଯୋ ମାନେ ଆମର ପୂର୍ବପୁରୁଷମାନଙ୍କୁ ମଧ୍ୟ ଦୀପାବଳି ଡକାଯାଏ। ଆଉ ଦୀପାବଳିରେ ପୂଜା ପରମ୍ପରା ହଉଛି ଦୀପାବଳି ଦିନ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ସମସ୍ତେ ନୂଆ ବସ୍ତ୍ର ପିନ୍ଧନ୍ତି, ମିଠା ବାଣ୍ଟନ୍ତି, ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି। ଆଉ ଦୀପାବଳୀର ଖାଦ୍ୟ ହଉଛି ମିଠା, ପିଠା, ଏସବୁ ପ୍ରସ୍ତୁତ କରାଯାଏ। ପରିବାରର ସମସ୍ତେ ମାନେ ଯାହା ମ ଯିଏ ଝଗଡା ହୁଅନ୍ତୁ, କି ଯାହା କରନ୍ତୁ ଯାହା ମନରେ ଯାହା ଥାଉ, ସମସ୍ତେ ସେ ଦୀପାବଳି ଦିନ ମିଶନ୍ତି। ଏଇଟା ହିଁ ବେଶୀ ଖୁସି ଲାଗେ।
ପ୍ରତ୍ୟେକ ପରିବାର ମିଶି କରନ୍ତି।
ହଁ। ମାନେ ସମସ୍ତ ପରିବାର ମାନେ ମିଶନ୍ତି ଯୋଉଟା କି ୟାଠୁ ଆଉ ବଡ ଖୁସି କିଛି ନାହିଁ।
ଓହ।
ତ ପରିବାରରେ ବନ୍ଧୁ ଯେମିତି କିି ଆମେ ଅଧିକ ବାଣ ଫୁଟେଇବା ମାନେ ବହୁତ ମାନେ ଖରାପ ଦେହ ପାଇଁ ବି ଯାହା ଫଳରେ ଆମ ବାୟୁ ମଣ୍ଡଳ ମାନେ ଖରାପ ହଉଛି, ପ୍ରଦୂଷଣ ହଉଛି, ତାପରେ ଶବ୍ଦ ପ୍ରଦୂଷଣ ହଉଛି ଚାରିଆଡେ। ତ ଅ ଅନେକ ଛୋଟ ପିଲା ଥାଆନ୍ତି, ଯେମିତି କିି ବୃଦ୍ଧ ଲୋକମାନେ ବି ଥାଆନ୍ତି ତ ତାଙ୍କ ପାଇଁ ଏଇ ସବୁ ମାନେ ବହୁତ ଖରାପ ତ ମାଟିର ଦୀପ ଜଳାଇ ଦେଖନ୍ତୁ? ଆଜିକା ମାନେ ଯୁଗରେ ଲୋକମାନେ ମାନେ ଦୀପକୁ ମଧ୍ୟ ଏକା କରିଦେଲେଣି ବାଦ ଦେଇଦେଲେଣି? ତ ଦୀପାବଳିର ମୁଖ୍ୟ ହଉଛି ମାଟି ଦୀପ। ତମାଟିଦୀପ ଏବେ ମାନେ କାହା ଦ୍ଵାରବି ଦେଖିବନି। ସେଇ ପ୍ଲାଷ୍ଟିକ ଦୀପ ନହେଲେତ ସେଯୋଉ ଚିନା ମାଟି ଦୀପ ଏଇ ଦୀପ ଯାକ ସମସ୍ତେ ଲଗାଉଚନ୍ତି କିନ୍ତୁ ଦୀପାବଳିଟା ଆମର ପାଳନ କରାହଇଚି ମାଟି ଦୀପରେ
ହୁଁ ହୁଁ।
ତସେଇ ଜିନିଷଟା ଏବେ ଦେଖିବାକୁ ମିଳୁନାହିଁ।
ଉୁଁ ହୁଁ ଦୀପାବଳିରେ ଆଉ ଗୋଟେ ବଡ଼ ଇଣ୍ଟଟିଂ ଜିନିଷ କଣ ଜାଣିଚନ୍ତି ଯଉ ଆମର ବଡ଼ ବଡ଼ ଡ଼ାଙ୍ଗ ଦେଖାଯାଏ ଆପଣ ଜାଣିଚନ୍ତି? ତ ସେସବୁ କାହିଁ ଦେଖାଯାଇ ଆପଣ ଯାଣିଚନ୍ତି?
ପୂର୍ବ ପୁରୁଷଙ୍କୁ କଁ କହୁଚନ୍ତି ଅନ୍ଧାରେ ଆସି ଆସିକି ଆଲୁଅରେ ଯାଅ ତାଙ୍କ ମାନଙ୍କ ପାଇଁହିଁ ପାଳନ ହଁ।
ଅଛି ଯଦି ଦୀପାବଳିରେ ଯୋଉ ଆମର ପୂର୍ବ ପରଲୋକ ଯିଏ ହେଇଯାଇଚନ୍ତି।
ହଁ।
ତାଙ୍କର ସାନ୍ତନା ପାଇଁ ଏପୂଜା କରାଯାଏ ଯେମିତିକିି ତାଙ୍କେ ଆସିବେ ଦୀପାଳିରେ ଆମ ସହ ମିଶିବେ ଗୋଟେ ପରିବାର ଯେମିତି ଆପଣ କହିଲେ ଗୋଟେ ପରିବାର ପରିବାର ସବୁ ମିଶିକି ତାଙ୍କେ ମଧ୍ୟ ତାଙ୍କୁ ଡକା ଯାଇକି ଆସ ଦୀପାବଳିରେ ଆମର ଭୋଗ ଗ୍ରହଣ କରନ୍ତୁ ଭୋଗ କିଛି ପିଠା ପିଠା ଯାହାବି ହେଇଥାଏ ମହାମାୟୀ ପୂଜା କରାଯାଏ ଦୀପାଳିବି ତାଙ୍କୁ ଦିଆଯାଏ ଦୀପାଳିରେ
ଆଚ୍ଛା।
ଆଉ ସବୁଠୁ ମଜା କଥାଟା ଦୀପାଳୀ ଯୋଉଡାଙ୍ଗ ଦେଖାଯାଏ ପିଲାମାନେ ଚଡ଼ଚଡ଼ିଆ ବଡ଼ ବଡ଼ିଆ କୁହନ୍ତି। ସେଡାଙ୍ଗ ଦେଖାଯାଏ ଡାଙ୍ଗ ଦେଖାଯାଏ ତାଙ୍କୁ ଆହ୍ୱାନ କରାଯାଏ ଆମ ବାପା ମାନେ ଯାହାବି କୁହନ୍ତି ଆଉ ଏଇ ସବୁ ଆମର ପୂର୍ବପୁରୁଷ ଚାଲି ଆସିତ ଆମେବି ଗ୍ରହଣ କରୁଚୁ ସବୁଠୁତ ପିଲାମାନେ ଏକସାଇଟେଡ୍ ବାଣ ଫୁଟେଇବାରେ
ହଁ।
ଆଚ୍ଛା ଏଥର ଆପଣ ଦୀପାବଳିରେ କଁ କଁ କରିବେ ବୋଲି ଭାବିଚନ୍ତି?
ଆଚ୍ଛା।
ଏଥରେ ଦୀପାବଳିରେ ଆପଣ କଁ କଁ କରିବେ ବୋଲି ଭାବିଚନ୍ତି?
ଏଇ ବର୍ଷ ଯଉ ଦୀପାବଳି ଆସୁଚି?
ଦେଖନ୍ତୁ ଏମିତିତ ମୁଁ କିଛି କହିପାରିବିନି କୋଉ ବର୍ଷ ମୁଁ କେମିତି ପାଳନ କରିବି କାରଣ ଆଜି ଅଛି କାଲିକିି ନାହିଁ ତ ଅଁ ହଁ ଦେଖନ୍ତୁ ତ ଦୀପାବଳିର ମୋର କିଛି ଏମିତିବି କିଛି ପ୍ଲାନିଂ ନଥାଏ
ହୁଁ ହୁଁ।
ମାନେ ଯାହା ହେବ ସଟ୍ ମାନେ ଶୀଘ୍ର ମୁଁ କରିଦିଏ
ଆଚ୍ଛା।
ସେଟା
ହେଲେବି ଯାହାବି କିଛିତ ସ୍ୱପ୍ନ ଥିବନା ଯାହାବି ଯାହାବି କିଛି ଭାବିକି ରଖିଥବିକି ଦୀପ ଦୀପାବଳି ଆସିଲେ ନୂଆ ଡ୍ରେସ୍ କିଣିବି ଆଉ ସାଙ୍ଗମାନଙ୍କୁ ଯିବି
ସେସବୁ କିଛି ହୁଏନି ଏମିତି ଅଛି ଦେଖନ୍ତୁ? ଆଗରୁ ଯେଉଁଟା ଆମେ ଭାବିକି ରଖିଥିବା ସେଇ ଜିନିଷଟା ଆମ ସହିତ ହୁଏ ନାହିଁ।
ହୁଁ ହୁଁ।
ତ ଆଗରୁ ମୁଁ କିଛିବି ଭାବେନି।
ଉଁ।
ଯାହା କରେ ସେ ଟାଇମରେ ଦେଖିକି
ଉଁ କିନ୍ତୁ ମୁଁ ତିଇଚ୍ଛା
ଆଚ୍ଛା।
ବହୁତୁ ଇଚ୍ଛା ଅଛି ଏଇଥର ପିପାବଳିରେ ପ୍ରଥମତ ମୁଁ ନୂଆ ଡ୍ରେସ କିଣିବି। ମୋ ଭାଇଙ୍କୁ ମୁଁ କିଛି ଡ୍ରେସ ଗିଫଟ୍ କରିବି ଠା ନେଇକି କିଛି ପିଲାଙ୍କୁ ଖୁଆଇବି ବାଣ ଆଣିବି ଏମତି ବହୁତୁ ସାରା ଅଛି। ଆଉ ଦୀପାଳିରେ ସବୁଠୁ ତ ମଜା ଲାଗେ ମତେ ବାଣ ଫୁଟେଇବାରେ ମୁଁ କାଇଁ ମିଛ କହିବି ହଁ। ଆ ଏମିତି କିଛି ଦୀପାବଳି ପାଳନ କରିବା ବହୁତୁ ଇଚ୍ଛା। ଖୁସି ଲାଗେ ଯେତେବେଳେ ପରିବାର ମିଶନ୍ତି। କଣ କହିଲେ?
କୋଉ ବାଣ ପସନ୍ଦ ଫୁଟେଇବା ପାଇଁ?
ହଁ ତ ତାଳ ଫୁଟାକା ଫୁଟେଇବାକୁ ପସନ୍ଦ ଯୋଉଟାକି ତାଳପତ୍ର ଆମର ଯୋଉ ତାଳଗୋସରୁ ବାହାରିକି ତିଆରି କରାଯାଇଥାଏରେ। ଆଉ ଦୀପାଳିରେ ପିଠା ମଧ୍ୟ ଜାଣିଚନ୍ତି ନାଁଇ?
ହଁ ପିଠା ହୁଏ।
ଆଉ ଦୀପାବଳି ପିଠା ଆପଣଙ୍କୁ କଣ କଣ ପସନ୍ଦ?
ଅଁ ଦୀପାବଳିରେ
ଆପଣଙ୍କ ଘରେ କଣ ପ୍ରସ୍ତୁତ କରାଯାଏ ପ୍ରସ୍ତୁ
କାକରା ଶୁଆଁଳି
ହୁଁ।
ମଣ୍ଡା।
ଆଚା।
ସୁଜି ମଣ୍ଡା ଯୋଉଟାକି ନଡିଆ ପକେଇକି କରନ୍ତି ମତେ ସେଇଟା ଟିକେ ଭଲ ଲାଗେ। ଯୋଉ ଆଉ ଗୋଟେ ମଣ୍ଡା ବି କରିଚନ୍ତି
ଉଁ ଅଟାରେ ଆମର କରାଯାଏ ମୁଗ କରାଯାଏ ଅଟ ଅଟା ରେ ବି କରା ମଣ୍ଡା ଏଇ ଯୋଉ ଚାଉଳ ଚୂନା ହୁଏ ଆମର।
ଚାଉଳ ଚୂନାରେ ଆମର ବି ହୁଏ କିନ୍ତୁ ମତେ ସେଇଟା ଭଲ ଲାଗେନି ଯେହେତୁ ସେଥିରେ ମୁଗ ବଡ଼େ।
ହଁ ହଁ।
ତ ସେଥିରେ ମତେ ସେଇଟା ଭଲ ଲାଗେନି ନଡ଼ିଆ ସୁଜି ପକେଇକି ଯେଉଁ ମଣ୍ଡାଟା ହୁଏ ମୋତେ ସେଇଟା ବେଶୀ ଭଲ ଲାଗେ। ଆଉ କାକରା ଭଲ ଲାଗେ ଶୁଆଣି ଭଲ ଲାଗେନି।
ଆ
ତ ଆପଣଙ୍କୁ କଣ ଭଲ ଲାଗେ?
ମତେ ତ ସବୁଠୁ ବେଶୀ ଭଲ ଲାଗେ ଯୋ ସୁଜିର କାକେରା। ଆଉ ସାଙ୍ଗ ଗୋଟେଖିଥିବି ଗୋଟେ ଦୀପ ପୁରି
ସେ ଯୋଉ କାକେରା ତ ସେ ସୁଜି କାକେରା ମାନେ କାକେରା ସେମିତି ହିଁ କରାଯାଏ।
କାକେରା ବହୁତୁ ଟାଇପିର ଅଛି ଯେମିତି କଟାରେ କରାଯାଏ। ସୁଜିରେ ମଧ୍ୟ ହୁଏ ଗୋଟେ ସୁଜିର କାକେରା ସବୁଠୁ ଭଲ ଲାଗେ।
ହଁ ମତେ ବି କାକେରା ଭଲ ଲାଗେ କାକେରା
ଏଠାରେ ଦୀପ କରାଯାଇ ଜାଣିନାହାନ୍ତି?
ବେଙ୍ଗ ବି କରାଯାଏ ବେଙ୍ଗ କରାଯାଏ ଆମର ଆମର ବେଙ୍ଗ ଚନ୍ଦୀ ବେଙ୍ଗ
ବେଙ୍ଗହ ଆଚ୍ଛା ଆଚ୍ଛା ଗୋଟା ମୋହର ଦୀପ କରାଯାଏ। ହୁଁ ହୁଁ ଆମ ଘରେ ଦୀପ କରାଯାଏ ଯୋଉଥିରେ କି ସଞ୍ଜ ମଧ୍ୟ ଦେଇକି ଦୀପ ଲଗାଯାଏ। ପିଠାରେ ଦୀପ ଲଗାଯାଏ।
ହଁ ଆମର ପୀଠରେ ଦୀପ ଦେଖାାଯଛି ମାନେ ଆମର ପିଠରେ କଣ କରାଯଛି ଯୋଉ କାଠିଆଣା ହେଇଛି।
ହୁଁ।
ସେ କାଠିରେ ମାନେ ପିଠାକୁଣିକିରି କେତେଟା ପିଠା ଅଛି। ମାନେ ତିନି ପଟେ ତିନିଟା ଧାଡି କରିକିରି ଆମର ପିଠରେ ଗେଞ୍ଜ ଯାଏ। ସେ କାଠି ତାପରେ ସେଟା ପିଠା ମାନେ ଥାଳିଆ ରଖିକିରି ସେଇଟା ଗୋଟେ ଲଗାଯାଏ ଆଉ ଗୋଟେ ବଡ ବଢିଆ ମାନେ ସେଇଟା ଲଗେଇଲା ସବୁ ଯେତେବେଳେ ବଡ ବଡଆ କାଠି ଦେଖେଇବନି କି ସେ ପିଠା ଟା ଆମର ଯିଏ ଇଷ୍ଟ ଦେବତା ଅଛନ୍ତି ତାଙ୍କ ପାଖ ସେଇ କାଠଟାରେ ଲଗେଇକି ନିଆଯାଏ ନିଆଯାଏ ତାପରେ ବଡ ବଡିଆ କାଠ କାଠି ଯୋଉ ଦେଖାଯାଏ ସେଇ କାଠିରୁୁ ନିଆଁ ନେଇକିରି ସେଇ କାଠିରେ ଲଗାଯାଏ।
ଆ
ଆପଣଙ୍କର କେମିତି ଥାଏ?
ହଁ ଆମର ସେମ ତ ସେମ ହୁଏ।
କିନ୍ତୁ ଅଧିକାଂ ସଙ୍ଗର ସେମିତି ହୁଏ ନାହିଁ।
ହୁଁ ହୁଁ।
ତାଙ୍କର କିଛି ଅଲଗା ହୁଏ ସେମାନେ ଯାଇ ମାନେ ଅ ଡାଇରେକ୍ଟ ନେଇକରି ଲଗେଇ ଦିଅନ୍ତି।
ହୁଁ ହୁଁ ଆଛା କାହା ଘରେ କୋଉ ବର ପକିଙ୍କୁୁ
ହୁଁ।
କୋଉ ସେ କୋଉ ପରମ୍ପରା କୋଉ କାହାଘରେ କଣ ଅଛି ସେଇଟା ତ ଆମେ ଜାଣିନୁ।
ବଡ଼ ବଡ଼ିଆ ଯେତେବେଳେ ଡାକୁଛନ୍ତି। ତ ଆପଣ କୋଉ ଦୀପାବଳୀ ରେ କଣ ଭଲ ଲାଗେ।
ମତେ ସବୁଠୁ ଅଧିକ ବାଣ ଫୁଟିଲା ଭଲ ଲାଗେ।
ଆଚ୍ଛା। ମତେ ଭଲ ଲାଗେନି ବାଣ ଫୁଟେଇବାକୁ।
ହୁଁ ଆଉ ଗୋଟେ ନୂଆ ପୋଷାକ
ଆଚ୍ଛା।
ଆଃ ଏମିତି ଭୋଉତ
ଆଚ୍ଛା।
ପିଲା ବେଳୁ ନା।
ଆଚ୍ଛା।
ତ ତମର ଟାଇମ ଓଭର ହେଇସାରିଛି।
ହୁଁ।
କଥା ହେଇ ଧନ୍ୟବାଦ।
ଆ ଠିକ ଅଛି।